ହ୍ୟାଲୋ ହ କଣ କରୁଛନ୍ତି।
ଏଇ ରୋଷେଇ ବାସ ଚାଲିଛି ଆଉ।
କଣ ଆଜି ରୋଷେଇ ହେଇଛି।
ରୋଷେଇ ଆଜି ହେଇଛି ଏ ତ ବର୍ଷା ଯୋଉ ରହୁଛି। ଭାତ ଡାଲି। ଉଁ କଲରା ଭାଜିଛି ବାଇଗଣ ଭତ୍ତା ହବ। ଆଉ ଏ ଚିପ୍ସ ହବ ଟିକେ ଆଉ।
ହଁ କଣ ଚିପ୍ସ।
ଚିପ୍ସ ରେ ଏଇ କଦଳୀ ପୋଟଳ। ହଁ ମିକ୍ସ ଆଉ।
ହୁଁ ମିକ୍ସ। ଆଉ ମାଛ କଣ ବନାଉଚନ୍ତି, ଏ ଫ୍ରାଏ ମାନେ କଣ ମସଲା ଦେଇକି?
ମାଛ? ନା ନା ଆଜି ମାଛ ବନେଇନି ତ ମୁଁ।
ଆଉ କଣ କହିଲେ?
ମୁଁ କହିଲି ଭର୍ତ୍ତା କହିଲି ଆଉ ବାଇଗଣ ଭର୍ତ୍ତା କରଛି ହଁ, ହଁ।
ହଉ ଆଜି ହୁଁ ଶନିବାରେ ଅଛି ସେଇଥିପାଇଁ ଯା ଆମିଷ। ହୁଁ ହୁଁ। ଆଉ ଆମ ପ ବର୍ଷା ହଉଛି ନା ନାଇଁ?
ହୁଁ ବହୁତ ବର୍ଷା ହଉଛି, କଣ୍ଟିନ୍ୟୁ ଚାରି ପାଞ୍ଚ ଦିନ ହେଲାଣି ବହୁତ ବହୁତ ପ୍ରବଳ ମାତ୍ରାରେ ବର୍ଷା ହଉଛି, ଆହୁରି ବି ହବ
ଦି ଦିନି ହେଲା ପୁରା ଟୋଟାଲ ଛାଡୁନି। ଲୁଗା ଗୁଡା ଶୁକେଇଆ ଇବା ପାଇଁ ବି ହଇରାଣ ହବାକୁ ପଡୁଛି।
ହୁଁଁ। ମୁଁ ସେଇଆ ତ ଆଉ। ଆମର ତ ଲୁଗାପଟା ସେଇ ହ ଦି ଦିନ ଜଗିଲି, ମୁଁ କହିଲି ନା ଆଉ କେତେ ଜଗିବୁ? ତେଣୁ ତାପରେ ଆଉ ସେମତି ହଉ ଟାଇମରେ ଦେଇ ଦଉଛି ଆଉ, ସେଇଭଳିଆ ଆଉ।
ହଁ, ହଉଛି ବର୍ଷା ଆମର ବି ତ ଛାଡୁନି ଟୋଟାଲି ସେମତି ଲାଗି ଲାଗିକି ରହିଛି ଆଉ।
ହୁଁ।
ଖିଆପିଆ ହେଇନି?
ନା ନା ଖିଆ ପିଆ ହେଇନି, ସକାଳୁ ଜଳଖିଆ ଖିଆ ହେଇଥିଲା। ଆଉ ଏନେଇ ଖାଇବେ, ଦ୍ୱିପହରେ ଖାଇ ଖାଇନେଇ, ଖାଇବି ଆଉ। ନା ନା ସରିନି। ଇଁ ହିଁ। ଭାତ ତ ବସିଚି ହଁ। ଭାତ ବସିଛି, ଡାଲ ବି
ଉଛନ୍ତି
ହଁ, ଗ୍ୟାସରେ। ଭାତ ଗ୍ୟାସରେ ହିଁ ବସିଛି।
ହୁଁ, ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଏଠି ତ ଅଛନ୍ତି ମୋ ସ୍ୱାମୀ, ମୁଁ, ମୋ ପୁଅ, ଆମେ ତିନି ଜଣ ରହୁଛୁ।
ତିନିଜଣ।
ହୁଁ। ଏଇ ତିନିଜଣ ରହୁଛୁ ଆଉ। ଆଉ ସମସ୍ତେ? ନା ନା, ମୁଁ ଅଛି ଖୋର୍ଦ୍ଧା, ଭୁବନେଶ୍ୱରରେ।
ତମେ ଅଛ। ଆଉ ଗାଁରେ କିଏ ସବୁ ଅଛନ୍ତି?
ଗାଁରେ ଅଛନ୍ତି, ଶାଶୂ ଶ୍ଵଶୁର ଅଛନ୍ତି ଦିଅର ଦେଡୁଶୁର, ଯା। ଆଉ ନଣନ୍ଦ ତ ବାହା ହେଇଯାଇଛନ୍ତି ଆଉ।
ହଁ। କାଇଁ ଗୋଟ ଗୋଟେ ନଣନ୍ଦ।
ଗୋଟେ ନଣନ୍ଦ ହଁ। ସିଏ ବାହାହେଇଯାଇଛନ୍ତି ଆଉ।
ଆପଣଙ୍କର ପୁଅ ଝିଅ?
ପୁଅ ମୋର ପୁଅଟେ। ହେଁ, ହଁ। ନାଇଁ ନାଇଁ, ଏଇ ବା ଅଢେଇ ବର୍ଷ।
ହଁ, ହଁ ଏଇଟା ଦୁଷ୍ଟ ହଉଥିବ ପ୍ରବଳ?
ହଁ ଏଇନେ ସେୟା, ସେଇଭଳିଆ ଆଉ। ଘରେ ଏଇଠି ତ ଏକୁଟିଆ ଏଠି ରହୁଛି, ସେଇଥିପାଇଁ ଇଏ ବୋଲି କିଏ ଗୋଟେ କାହାକୁ ଦେଖିଲେ, କିଏ ଆସିଲେ ଟିକେ ଦୁଷ୍ଟ ଆଉ। ନହେଲେ ସେତେ ହୁଏନା ସେ।
ହଁ ଏକାଟିଆ ଛୁଆକୁ ଧରିକି ଟିକେ ହଇରାଣ ହଉଥିବେ।
ହଁ ସେଇୟା ଚାଲି ଆଗ ଟିକେ ବେଶୀ ହଉଥିଲା ଏବେ ଟିକେ ଜାଣିବାର ହେଇଗଲାଣି ଏବେ ଟିକେ ଶୁଣୁଛି ସେ। ନା ଟିକେ ସେ ଟିକେ ଚଳୁଛି ଆଗ ଅପେକ୍ଷା।
ସେ ଜାଣି ପାରିଲାଣି କଥାକୁ ଟିକେ ମାନୁଛି ଆଉ।
ହଁ ହଁ କଥା ଟା ମାନେ ବୁଝୁଛି କହୁଛି ଟିକେ ଟିକେ ପୁରା କହିନି କଥା। ଅଧା ଅଧା କହୁଛି ଟିକେ ଟିକେ। ହଁ ହବ ଟିକେ ଟିକେ ଖଣ୍ଡା ଖଣ୍ଡ ଖଣ୍ଡିଆ ଖଣ୍ଡିଆ କଥା କହୁଛି ଆଉ।
ମତେ ଭଲ ଲାଗୁଥିବ ତାଙ୍କ କଥା ଶୁଣିବା ପାଇଁ।
ତଥାପି ନତସ। ହଁ ସେଇଭଳିଆ ଆଉ ବେଶୀ ଦୁଷ୍ଟ ନୁହଁ ଯେମିତି ଫିଙ୍ଗା ଫୋପଡା କି କିଛି କରେନି କି ନା ଏଇଟା ଲାଗନି କହିଲେ ଲାଗିବନି ବି ବସିବ। ଦା ତାର ଖେଳୁଥିବ କିଛି ହୁଏନି। ସେତେ ଦୁଷ୍ଟ ନାହିଁ ଯେମିତି ହଁ ବହୁତ ଦୁଷ୍ଟ ଗୋଟେ ଗୋଟେ ଛୁଆ ଥାନ୍ତି ସେଇଭଳିଆ।
ଦଶଟା ହଁ।
ଜିନିଷ କିଛି ରଖିବେନି ଖାଲି ଭାଙ୍ଗିଦବେ ଇଏ କରିଦେବେ ପକେଇଦବେ ସେଭଳିଆ ନାଇଁ ଆଉ। ହଁ ସେ ଭଳିଆ ନାଇ ଖଲି ସେଇ
ଷ୍ଟ ହଉଛି ଜିନିଷ ପତ୍ର ନ ଲାଗିଲେ ଦୁଷ୍ଟ ହଉଛି ଟିକେ।
ହଁ ଛୁଆ ତ ହେବେ ଆଉ ଆଜିକାଲି। ଆଜିକାଲି ଛୁଆ କଣ କେତେ ବର୍ଷ?
ପୁଅ କୁ ତ ଏଇଠି ଏଇ ଅଗଷ୍ଟ କୁ ଚାରି କମ୍ପ୍ଲିଟ ହେଇଯିବ।
ହଁ ସେ ନାଇ ଏବେ ମାନେ ସେ ଜାଣି ଗଲେଣି ନା। ବହୁତ ଜିନିଷ ବାହାର ପିଲାଙ୍କ ସାଙ୍ଗରେ ମିଶିଲେଣି।
ହଁ ସେଥିପାଇଁ ଦୁଷ୍ଟ ହଉଛି ଆଉ।
ହଁ ମେନ୍ ବାହାର ପିଲାଙ୍କ ସାଙ୍ଗେ ଯେପର୍ଯ୍ୟନ୍ତ ନ ମିଶଛ ଟିକେ ଏତେ ଜାଣି ସେମାନେ ଆଉ ସେ ବାହାରକୁ ଯାଉଛନ୍ତି ଆଉ।
କେବେ ଯାଇଥିଲେ?
ଶାଶୁ ଘରକୁ ଯାଇଥିଲି ରଜରେ।
ରଜ କେତେ ଦିନ ରହିଲେ?
ରଜକୁ ଏଇ ବେଶୀ ଦିନ ରହନି ସପ୍ତାହେ ଖଣ୍ଡି ରହିଛି ଆଉ। ପଳେଇ ଆସିଲି ହଁ ହଁ। ସେଠିକି ବି ସେଠି ଯାଇନି ସେଠିକି ଯାଇନି।
ଯାଇନାହିଁ।
ନା।
ସେ ଯାଇନି। ଯିବାର ହେଇନି ଏବେ ଯିବାର ଯିବାର ବି ନାହିଁ ଏବେ କିଛି।
ମାନେ ଏଠି ଖାଇବା ପିଇବା ସବୁ ଆଙ୍କର ଟିକେ ହଇରାଣ ହଉଛନ୍ତି ତ ସେଥିପାଇଁ ଆଉ ବେଶୀ ରହି ହଉନି।
ହଁ ଏକାଠିଆ ହେଲେ।
ହୁଁ ବାହାରେ ଚାରି ଟାଇମ୍ ବାହାରେ ଖାଇଲା ବେଳକୁ।
ହଁ ଦେହ ଖରାପ ଗ୍ୟାସ୍ ପ୍ରୋବଲେମ୍ ଏମିତି ବାହାରି ପଡିବ ସଙ୍ଗେ ସଙ୍ଗେ।
ହଁ ତାର ତ ଅଛି ଆଉ ଗ୍ୟାଷ୍ଟ୍ରିକ୍ ଏସିଡିଟି ଅଛି ସବୁ ଆଉ।
ଏକାଟିଆ ହେଲେ ତ ଏମତି କଣ ଫ୍ୟାମିଲି ଭିତରେ ରହିଲେ ଛାଡିକି ଯାଇକି ରହିହବ। ଆଉ କାଟିଆ ହେଲେ ରହିବାକୁ ଟିକେ କଷ୍ଟ ଆଉ।
ହୁଁ ଏଯା ଆଉ ଆଉ କଣ ରୋଷେଇ କରିଛନ୍ତି ଆପଣ?
ଆମର ଆଜି ଡାଲି ଆଉ ଖଡ଼ା ରାଇ। ଆଉ ବାଇଗଣ ଦହି ବାଇଗଣ।
ହଁ।
ଆଉ ଗୋଟେ ଭଜା ଏଇ ଖଡା ହଁ ଆଉ ଗୋଟେ ପ ଟଳ ଭଜା ହେଇଛି। ନା ବାଡିରେ ଆମର ଲଗା ହେଇଥିଲା ତ ସେଇଠୁ ଦିଟା ଚଡେଇକି ଆଣିକି ବନେଇଥିଲୁ।
ଆଚ୍ଛା ଆଚ୍ଛା।
ଆଉ ପୋଟଳ ଗୋଟେ ଭଜା ହେଇଛି ଆଉ ବର୍ଷା ତ ଲାଗିକିରି ରହିଛି ଯେ ଛାଡ଼ୁନି।
ହଁ ସେଇଆ ଆଉ ଚାରିଆଡେ ହଉଛି ଲଘୁଚାପ ବର୍ଷା ଟା।
ଆଉ ପୁଅ ଦେର ଖାଲି ମୁଁ ବର୍ଷାରେ ଗାଧେଇବି।
ହଁ।
ଛାଡି ଦିଅ ମୋତେ ବର୍ଷାରେ ଦିଇଥର ସକାଳୁ ଓଦା ହେଇସାରିଲଣି ପୂରା। ଏତେ ଫୁଣି ମତେ ଛାଡିଦିଅ ମୁ ବର୍ଷରେ ଗାଦେଇବି।
ଜର ହେଇଯିବ ଯେ ବର୍ଷା ପାଣି ଟା ଥଣ୍ଡା ହେବ।
କାଲି ନା ଆଜି ଗାଧାଅନି କାଲି ଗାଧେଇବ।
ହୁଁ। ନା ବର୍ଷା ବି ବହୁତ ହଉଚି ଆଉ ଟିକେ ଖରା ହେଲେ କରନ୍ତା କପଡା ଲତାରା ମଣିଷ ଟିକେ ଟିକ ଖରା ବାଜିଯାଆନ୍ତା ହେଲେ ଏତେ ପୁରା ଓଦା
ଯେ ସକାଳୁ ଉଠିଲା ବେଳଠୁ ବର୍ଷା ହଉଚ ଜମା ବି
ହୁଁ ହୁଁ ହୁଁ ହୁଁ। ଆଉ କଣ ସକାଳେ କଣ ଜଳଖିଆ ଖାଇଛନ୍ତି?
ସକାଳେ ଆଜି ଇଟିଲି ଘୁଗୁନି।
ବନେଇଥିଲେ ଘରେ ନା ଇଏ
ହଁ ବନେଇଥିଲେ।
ହୁଁ ଏଇ ନାଇଁ ବର୍ଷାକୁ ପିଠାପଣା ଟିକେ ତ ଭଲ ଲାଗେ ଖାଇବାକୁ।
ହଁ ଏ ଛୁଆ ଖାଇବେ ବୋଲି ବନେଇଥିଲୁ ଆମେ ବି ଖାଇଲୁ ଛୁଆ ବି ଖାଇଲେ।
ହୁଁ ହୁଁ ହୁଁ ଆପଣ କୋଉଠେ ଗାଁ ରେ ଅଛନ୍ତି?
ନା ଶାଶୁ ଘରେ।
ଆଁ ହାଁ ଘରେ ସବୁ କିଏ କିଏ ଅଛନ୍ତି?
ଶାଶୁ ଘରେ ଯା ଦିଅର ଆଉ ଯା ର ପୁଅ ଗୋଟେ ମୋର ପୁଅ ଗୋଟେ ଝିଅ ଗୋଟେ ଶାଶୁ ଶଶୁର ଆଉ।
ହଁ ଆପଣଙ୍କ ଝିଅ ଅଛି ଗୋଟେ ଝିଅ କେତେରେ ପଢୁଛି?
ହଁ ଝିଅ ତ ସପ୍ତମ ହେଲାଣି।
ହୁଁ ହୁଁ। ଜଏଣ୍ଟ ଅଛନ୍ତି ଆଉ।
ହଁ ଜଏଣ୍ଟରେ ହଁ ସମସ୍ତେ ଏକାଠି ଅଛୁ ଆଉ।
ହୁଁ ହୁଁ। ସେଇତ ଯାଙ୍କ ଛୁଆ ମାନେ ବି ଛୋଟ ଛୋଟ ହେଇଥିବେ।
ହଁ ଯା ଙ୍କର ଗୋଟେ ପୁଅ ସେଏ ତା ପଞ୍ଚମ ପଡୁଛି ଝିଅ ସପ୍ତମ ପଢୁଛି ଆଉ। ଆଉ ମୋ ପୁଅଟା ଛୋ ଛୋଟ ପୁଅ ଛୋଟ ଟା ଏଇ ଚାରି ତ ପୁରିଲା ତାର ଆଡ଼ମିଶନ ଏହି ଥର ରହିଛି ଆଉ।
ଆଉ କୋଉଥିରେ ଯୋଉ ଆଡ଼ମିସନ ଏଲ କେଜି ରେ କରୁଛନ୍ତି ନା ଏଇ
ହଁ ଏଇଟା ଏଇ ଫାଷ୍ଟ ଷ୍ଟାଟିଙ୍ଗ ଆଡମିଶନ ହେଇଛି ଯାଇନି ଟୋଟାଲେ। ଏଇ ରଜ ପରେ ଖୋଲିଲା ଆଉ। ଯାଇନି ଯିବ ଆଉ ଏଇ ସୋମବାରଏକାଥରେ ଯିବ।
ଆଛା ଆଚ୍ଛା ହଉ ଆଡମିସନ ମୁଳରୁ ହେଇ ନ ଥିଲା ନାଇଁ।
ନା ହେଇନଥିଲା।
ଆୟ ତ ଏଲ କେଜି ୟୁ କେଜି ଚାରି ବର୍ଷ ହେଲେ ୟୁ କେଜି ରେ ବର୍ଷ
ହଁ ଏବେ ତ ହେଇଗଲାଣି କି ସାତ ବର୍ଷରେ ପ୍ରଥମ ତ ଏଇନା ଚାରି କମ୍ପ୍ଲିଟ ହବ ପାଞ୍ଚ, ଛଥ, ସାତ ବେଳକୁ ପ୍ରଥମ ହବ ଆଉ। ସାଢେ ଚାରିରେ ଏବେ ନଉଛନ୍ତି ସୁ ଷ୍ଟାର୍ଟିଂ ରେ ଏଇ ତ ଚାରି ଆରମ୍ଭ ହବ ଅଗଷ୍ଟ ରେ ଯାଇକି।
ହଁ ଆଛା ଆଛା। ହଁ ଏଠି ତ ପ୍ଲେ କୁ ତ ଅଢେଇ ତିନ ରୁ ନେଇଯାଉ
ହଁ ପ୍ଲେ ସ୍କୁଲ ନେଇଯାଉଛନ୍ତି ଜଲ୍ଦି।
ହୁଁ। ନେରେ ନେଇ ଯାଉଛନ୍ତି ତିନି ବର୍ଷର। ମୋ ପୁଅକୁ ମୁଁ ଆଉ ପ୍ଲେରେ ହେଇଥିପାଇଁ ଦେଲିିନି ମୁଁ କହିଲି ନାହିଁ ତାକୁ ଡାଇରେକ୍ଟ ନର୍ସରୀ ଦିଅ।
ହଁ ହଁ ପ୍ଲେ ସ୍କୁଲରେ କିଛି ନାହିଁ ଖାଲି ଯାଇକି ବୁଲି ବୁଲି ଆସିବା। ଆଉ ଘରେ ଟିକେ ପ ପଶିଲେ ହେଲେ ସେତିକି ହଉନି ତାପରେ ଏକାଥରେ ନର୍ସରୀରେ ଆଡ଼ମିସନ କରିବେ।
ହୁଁ। ନ ତ ଏତେ ଦରକାର ପଡ଼ିନି ସେମିତି ହଁ ସିଏ ବା ତ ଘରେ ବି ରହୁଛି ମୁଁ। କିଛି ଅସୁବିଧା ନାଇଁ ମୁଁ ଆଉ ସେଇଥିପାଇଁ ନାଁ ଲେଖେଇଲିନି।
ଘରେ ଦେଖିଦେବେ ନିଜେ ଆଉ।
ହଁ ନିଜେ ଏଇ କରିଦେବି ତାପ
ତାପରେ ଟିକେ ବଡ ହେଲେ
ହୁଁ। ହଉ ମୁଁ ଆପଣଙ୍କୁ ଆଉ ଟିକେ ପରେ କଥା ହଉଛି। ଏଇ ବା ହ ହ